ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହଁ ଦିଦି ତୁମର କ୍ଲିୟର ହଉନି। । ହ୍ୟାଲୋ, ଦିଦି ତମର କ୍ଲିୟର ହଉନି ଭଏସ। ହ୍ୟାଲୋ। ହ୍ୟାଲୋ ଦିଦି
ହ୍ୟାଲୋ।
ହଁ ଦିଦି ତମର ଭଏସ କ୍ଲିଅର ହଉନି।
ହ୍ୟାଲୋ।
ଯାଅ କ୍ଲିଅର ହଉନି ତମର। ହ୍ୟାଲୋ।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
ହଁ ଏବେ ଟିକେ ଟିକେ ଶୁଭାଗଲା ହଁ ଏବେ ଶୁଭାଗଲା।
ହଁ କଣ କରୁଚ?
କଣ କରିବା ବାହାରେ ବସିଚି। ତମେ?
ମୁଁ ଭିି ଅଛି ଆଉ।
ଓହୋ ଆଉ କଣ ଖାଇଛ ଏବେ?
ନା ଖାଇନି ପା କିଛି ଏବେ। ଖାଇବି ଆଉ ଟିକେ ଗଲେ। ତୁମେ ଖାଇଲଣିି?
ହଁ ନାଇଁ ନାଇଁ ଖାଇନି। କୁଆଡେ ଯାଇଥିଲା ନା ନାଇଁ?
ଏଇ ବଜାର ଟିକେ ଯାଇଥିଲି। ବୁଲିବାକୁ ଆଉ।
ମୁଁ ବି ଯାଇଥିଲି ବଜାର।
ଆଚ୍ଛା।
ହଁ।
ଆଉ କୁଆଡେ କଣ ବୁଲାବୁଲି କଲ?
କୁଆଡେ ଆମେ ଗଲୁ ଉଁ ଚାରିଟାରେ। ଚାରଟାରେ ଗଲୁ ଏଇ ଯୋଉ ମଲ ଗୁଡିକ ବୁଲିଲୁ। ଆଉ ଦୋକାନ ଗଲୁ କଣ ସବୁ କିଣାକିଣି କରିକି ପଳେଇ ଆସ ସିଲୁ ଆଉ ତମେ ହଁ ତମେ କୁଆଡେ କୁଡେ ଗଲ?
ଆମେ ବି ସେଇ ଯୋଉ ଥିଲା ଦୋକାନ ଗୁଡାକୁ ସେଇ ଗାକୁ ହିଁ ଟିକେ ବି ଛୋଟିଆ ମୋଟିଆ କାମ ଥିଲା ସେଇ ପାଖକୁ ହିଁ ଯାଇକି ଆସିଲୁ ଆଉ।
ଓହୋ ହୋଉ। କେତେବେଳେ ଖାଉଛ ରାତିରେ?
ହଁ ଆଉ ଟିକେ ପରେ ଖାଇବୁ ଏଇ ଦଶଟା ପାଖାପାଖି ଯିବୁ ଯିବୁ ଖାଇବାକୁ ଆଉ
ଓହୋ ହୋଉ। କଣ କୁଆଡେ ବୁଲି ଯାଇଥିଲ ନା ନାଇଁ? ମାନେ ଏମିତି ଟୁରିଷ୍ଟି ପର୍ଯ୍ୟଟନ ସ୍ଥଳୀ ଯାଇଥିଲ ନା ନାଇଁ।
ହଁ ବୁଲି ନ ବୁଲିଗଲେ ବୁଲିବାକୁ ଯାଇଥିଲେ। ଏବେ ଯାଇନି କିଛି ଦିନ- କିଛି ଦିନ ଆଗରୁ ଯାଇଥିଲି।
ହଁ କୁଆଡେ ଯାଇଥିଲ? ଚିଲିକାକୁ ଯାଇଥିଲ।
ହଁ ଚିଲିକା ଯାଇଥିଲି।
ହଁ କଣ କଣ ଦେଖିଲ ସେଇଠି?
ସେଇଠି ତ ମାନେ ମୋର ଇଚ୍ଛା ଥିଲା ମୁଁ ଡଙ୍ଗାରେ ବସିବି।
ହଁ।
ଯେତେବେଳେ ଆମେ ଡଙ୍ଗାରେ ସେଇଠୁ ସେଇ କୂଳରୁ ସେ ଯୋଉ ମନ୍ଦିରଟା ଅଛି କା କାଳିଜାଇ ମନ୍ଦିର ସେଇଟା ପାଖାପାଖି ସତରୁ ଆଠରୁ ନଅ କିଲୋମିଟର ହେଇ ଥିବ। ତ ତୁମକୁ ସେଇଠିକୁ ଯିବା ପାଇଁ। ଡଙ୍ଗାରେ ହିଁ ଯିବାକୁ ପଡ଼ିବ।
ହଁ।
ତେଣୁ ସେ ଡଙ୍ଗାରେ ଯିବାକୁ ପଡିବ ଆ ତ ସେ ଚାରିପଖରେ ଚା ସବୁଆଡେ ପାଣି ଦେଖାଯାଉଥିବ। ତାର ପାହାଡ ଦେଖା ଯାଉଥିବ ମାନେ ବହୁତ ସୁନ୍ଦର ଦେଖା ଯାଉଥିବ। ସେଇ ଯଉ କହନ୍ତିନି ପ୍ରକୃତିର ଦୃଶ୍ୟ। ପୁରା ବହୁତ ସୁନ୍ଦର ଦେଖାଯାଉଥିବ ତାପରେ ଛୋଟ ଛୋଟ ମା ଛଡ଼ା କଲେ ନା ସେ ଆମେ ଡଙ୍ଗାରେ ଡଙ୍ଗାରେ ଏମିତି ଚାରି ପାଖରେ ଏମିତି ବୁଲୁଥିବେ।
ଓହୋ ବହୁତ ସୁନ୍ଦର ଲାଗୁଥିବ ନାଁ।
ହଁ ବହୁତ ସୁନ୍ଦର ଲାଗେ ଆଉ ସେ ସମୟରେ ଯେତେବେଳେ ପକ୍ଷୀ ଯାକ ବି ଉଡିକି ଯାଆନ୍ତି ନା ଟିକେ ଇଏ କରାଯିବ। ତ ସେଇ ଯାକ ବି ଦେଖିବାକୁ ବହୁତ ହିଁ ସୁନ୍ଦର ଲାଗେ। ତାପରେ ଗଲେ କଣ ଥିଲା ତାପରେ ସେଇଠି ଯୋଉ ଆମର ଯୋଉ ମାନ ନା ମୋତି ଯେଉଁ ବାହାରେ ନାଁ ହଁ ସେଇଠି ପୁରା ପ୍ରକୃତରେ ଯୋଉ ମେଳ କୁହନ୍ତିନି ନାଁ। ସେଇ ଯାକ ସେଇଠି ମିଳେ ମୁଁ ସେଇଟା ଦେଖିଲି ତା ତାପରେ ମୁଁ ଜାଣିନଥିଲି। ଥିଲେ କିି ଚିଲିକାର ବି ପାଣି ଲୁଣିଆ ବୋଲି।
ହଁ।
ମୁଁ ଜାଣିନଥିଲି କି ଚିଲିକାର ମଧ୍ୟ ପାଣି ଲୁଣିଆ ମୁଁ ଯେତେବେଳେ ସେଇଠିକୁ ଗଲି ତ ମୁଁ ସେ ପାଣି ଟେଷ୍ଟ କରିବାରୁ ମୁଁ ଜାଣିଲି କି ଚିଲିକା ବି ପାଣି ନୁଣିଆ।
ହଁ।
ସେଠୁ ଗଲୁ ତାପରେ ସେଇଠି ଦର୍ଶନ କଲୁ। ତାପରେ ସେଇ କାଳିଜାଇ ମାଆଙ୍କର ସବୁ ଯୋଉଁ
ହଁ।
ସେ
ପୁଣି ନେଟୱାର୍କ କଟିଲା ନେଟୱାର୍କ କଟିଲା। ଏଇଟା ହ୍ରଦ ମଝିରେ ଅଛି ନା ମନ୍ଦିର ଟା? ହ୍ରଦ ମନ୍ଦିର ହ୍ରଦ ମଝିରେ ମନ୍ଦିର ଟା ଅଛି।
ହଁ ହଁ। ଆଉ ତୁମେ କୁଆଡେ ଯାଇଥିଲ ବୁଲିବାକୁ?
ମୁଁ ଯାଇଥିଲୁ ଜିରାଙ୍ଗ ଯାଇଥିଲୁ କଲେଜ ରୁ
କଣ ଦେଖିଥିଲ ସେଇଠି? ହଁ କଣ ଦେଖିଲ ସେଇଠି କହୁଛି।
ସେ ଗୋଟ ଗୌତମ ବୁଦ୍ଧ ତାଙ୍କ ଗୌତମ ବୁଦ୍ଧ ନୁହଁ କି ହ୍ୟାଲୋ। ହ୍ୟାଲୋ। ହେ ନେଟୱର୍ ପ୍ରୋବ୍ଲେମ ହେଉଚି।
ହଁ ଗୌତମ ବୁଦ୍ଧଙ୍କ ବିଷୟରେ ବା କୁହ?
ହଁ ଗୌତମ ବୁଦ୍ଧଙ୍କ ଗୋଟେ ମୂର୍ତ୍ତିଟେ ଥିଲା। ଆମେ ଗଲୁ ଆମେ ସେଇଠି ବସିଲୁ। ସବୁ ଏତିଟ ଫୋଟୋ ଉଠେଇବାକୁ। ଯାଉଥିଲେ। ପିଲାମାନେ ତ ତାଙ୍କେ ମନା କଲେ। ଯେ ଫଟୋ ଫଟ କିଛି ଉଠାଅନ ବୋଲି ତାଙ୍କ ଘର ଯୋଉଁଠି ରହୁଛନ୍ତି ତାଙ୍କେ ଡା ବହୁତ ସୁନ୍ଦର ହେଇଥିଲା। ବହୁତ ଭଲ ଜାଗା ଥିଲା। ଉଁ ଫଟୋ ଉଠୋଇଲୁ। ସେଇଠୁ ଆସିଥିଲୁ ତାପରେ ସେଇଠୁ ଗୋଟେ ପୋଷାକ ଦଉଥିଲେ ପିନ୍ଧିବା ପାଇଁ। ତମେ ତାଙ୍କୁ ପଚାଶ ଟଙ୍କା ଦେଲେ ତାଙ୍କେ ତମକୁ ସେ ପୋଷାକ ଦଉଥିଲେ ପିନ୍ଧିବା ପାଇଁ। ଆଉ ବହୁତ ପିଲା ଆଉ ପିନ୍ଧିକି ସବୁ ଫଟ ଫଟ ଉଠେଇଲୁ ବହୁତ ମଜା ମସ୍ତି କଲୁ। ତ
ଖାଲି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।